ହଁ
ହାଲୋ।
ହାଲୋ ହଁ କଣ କରୁଚନ୍ତି?
ବସଚି ଆପଣ?
ହଁ ମୁଁ ବି ଏଇଠି ବସିଚି।
ଖାଇ ସାଇଲେଣି?
ହଁ ମୁଁ ଖାଇସାରିଲିଣି ଖାଇକି ଜଷ୍ଟ ଏବେ ବସିଚି ଲାଇନ ଉଁ କଟି ଯାଇଚି ଆଉ ଆପଣ ଖାଇ ସାରିଲେଣି?
ହଁ କଣ ଖାଇଲେ ଆପଣ?
ମୁଁ ଖାଇଲିି ରୁଟି ଆଉ ଭଜା। ଆଉ ଆପଣ କଣ ଖାଇଲେ?
ଭାତ, ଡାଲି, ଚିକେନ୍
ହଁ ଆଉ ଆପଣ ଯୋଉ ବୋଲବମ ଯାଉନାହାନ୍ତି କି?
ହଁ।
ହଁ ଆଜି ରବ ଶ୍ରାବଣ ମାସ ବାରୁଚନ୍ତି?
ହଁ।
ହଁ ଆଉ ଆପଣଙ୍କ କଣ କହିଲେ?
କହିଲି ଶ୍ରାବଣ ମାସଟା ଆଙ୍କ ମାନେ ଆଇଁଷ ଫାଇଁଷ କିଛି ଖାଇବନି? କିଛି ନାଇଁ।
ଅଁ ହଁ।
ସୋମବାରେ ପିଆଜ ରସୁଣ ଖାଇବନି।
ଆଉ ଅରୁଆ ଖାଉଚନ୍ତି ନା ଉଷୁନା ଫୁଷୁନା
ଉଷୁନା ବି ସୋମବାର ଖାଇବନି ଆଉ ନହେଲେ ଖାଇଲେ ଚଳିବ ଉଷୁନା।
ଓହୋ। ଆଉ ଆପଣ କଣ କଣ ବାରନ୍ତି ଶ୍ରାବଣ ମାସରେ?
ଶ୍ରାବଣ ମାସରେ ସେ ଆଇଁଷ ଖାଏନି ମାନେ ସୋମବାରେ ଉଷୁନା ଖାଏନି ପିଆଜ ରସୁଣ ଖାଏନି।
କେତେବେଳେ ଯୋଉ ବୋଲବମ ଯାଉଚନ୍ତି କେତେବେଳେ ଯାଉଚନ୍ତି?
ଏ ଚାରି ପାଳି ଯାଆନ୍ତି ମୁଁ ଲାଷ୍ଟ ପାଳିଟା ଯାଏ ଆଉ।
ଅହ। ସବୁ କୋଉଠିକି ଯାଆନ୍ତି ପାଣି ଫାଣି ଉଠେଇକି କୋଉଠୁ ଆଣିକି କୋଉଠି ଢାଳନ୍ତି?
ନଦୀରୁ ପାଣି ଉଠେଇକି ନେଇ ଗାଁରେ ଢାଳୁ।
ଓହୋ ନଦୀରୁ ସବୁ ଚାଲି ଚାଲି ଆସନ୍ତି ନା ଗାଡି ଫାଡିରେ ଆସନ୍ତି ଭାରି?
ନା ନା ଚାଲି ଚାଲି।
ଓହୋ।
ହ
ଆଉ ଆପଣଙ୍କ ଆଡେ କଣ କେମି ପିକନିକ କେମିତି କଣ ଯାଆନ୍ତି ସବୁ ସାଙ୍ଗମାନେ? ଗୋଟେ ଜାଗା ତ।
ମାନେ ସମସ୍ତେ କଥାବାର୍ତ୍ତା ହେଇକିନି ମାନେ ପଇସାପତ୍ର ଆଦାୟ କରିକିରି ପିକନିକ ଯାଉ ଭୋଜି କରିବାକୁ। ଆମ ତ ସବୁ ବର୍ଷ ଅଶୋକ ଝର ଯାଆନ୍ତି।
ହ ଅଶୋକଝର କଣ ସେଠି ଜାଗା ଫାଗା କଣ କେମିତି ଭଲ ପାଣି ଫାଣି ସୁବିଧା ଅଛି?
ହଁ ସବୁ ସୁବିଧା ଅଛି।
ଓହୋ କେବେ ଯାନ୍ତି ଏ ଯୋଉ
ନା ନା ନା ନା ହଁ ଶୀତ ଋତୁରେ।
ହ କୋଉଥିରେ ଯାଆନ୍ତି?
ସବୁ ମାନେ ଯୋଉ ବଡ ଗୋଟେ ଗାଡିରେ ଯାଉ ଆଉ ବାଇକରେ ଆମେ ସବୁ ଯାଉଭାରି ଜିନିଷ ପତ୍ର ନା ଆଉ କିଛି ଛୁଆ ଗୋଟେ ଯାଆନ୍ତି ଟାଟା ଶିରେ ଆଉ।
ଅହ ଆପଣ କେବଳ ସାଙ୍ଗମାନେ ଯାଆନ୍ତି ନା ବଡ ଲୋକ କେହି ଯାଆନ୍ତି ଆପଣଙ୍କ ସହିତ?
ହଁ ବଡ ଲୋକ ବି ଯାଆନ୍ତି।
ହଁ ରୋଷିଆ ନେଇକି ଯାଆନ୍ତି ନା ଆପଣମାନେ ସମସ୍ତେ ମିଶିକି କରନ୍ତି ଭୋଜି? ରୋଷେଇ ଯୋଉ ଓ ହଁ। ଆଉ ସେଠି ଜାଗା ଫାଗା କଣ ଭଲ ବୁଲାବୁଲି କରିବା ପାଇଁ?
ହଁ ଝରଣାଟା ବା ଝରଣାଟି ମାନେ ଭଲ ଲାଗେ ବୁଲିବାକୁ ପାହାଡ଼ ଉପରୁକୁ ଚଢ଼ିକି ଯିବ ତଳେ ଅଛି ପାର୍କ ଅଛି।
ଓହୋ ଆଉ ପାଣି କୋଉଠୁ ଆଣନ୍ତି ହେଠି? ଝରଣାରୁ ଆଣନ୍ତି।
ନା ନା
ଆଉ
ଘର୍ତି ଯୋଉ ଟ୍ୟାପ ଲାଗିଛି ସେଇ ଟ୍ୟାପ ରୁ ଆଣୁ ଆଉ।
ଓହୋ ସେ ଝରଣାରୁ ଯୋଉ ଆସିଛି ତାଙ୍କୁ ମାନେ ଆସିଛି ଆଉ।
ନାଟା ଗୋଟେ ଟାଙ୍କିରୁ ସପ୍ଲାଏ ହେଇଛି ପାଣି
ଓ ହୋ ହ ସେଠି ଜାଗା ସବୁ ତାହଲେ ଭଲ ନା?
ହୁଁ
ଆଉ ସେ କଣ ମାନେ ମଣ୍ଡଵ ଫଣ୍ଡଵ କିଛି ଭୋଜି ଜିନିଷକ ରଖିବା ପାଇଁ ବସିବା ପାଇଁ ନା ଜାଗା ଫାଗା ହେମିତି କିଛି ଭଲ ନାହିଁ
। ହଁ ଜାଗା ପାଇଁ ମାନେ ଫାଷ୍ଟ ଯାଇକି ପାଲ ପାରିବାକୁ ପଡ଼ିବ ନହେଲେ ଜାଗା ବି ମିଳେନି। ଆସିକି ସ ତଳ ଆଡ଼େ କରନ୍ତି ଲୋକ। ଉପରେ ଜାଗା ମିଳେନି।
ସେ ଆଡ଼େ ଉପରକୁ ବୁଲିବା ପାଇଁ ଯାଆନ୍ତି ପାହାଡ ଉପରକୁ?
ହଁ ଆମେ ସବୁ କେହି ଗାଧେଇକି ଯାଇନଥିବୁ ଆମେ ସବୁ ଯାଇକି ସେଠି ଗାଧୋଉ। ଝରଣାରେ।
ଓ ହଁ ଝରଣା ରେ, ଝରଣା ରେ ଯାଇକି ଗାଧାନ୍ତି ତାହେଲେ। ତାପରେ ଭୋଜିିଫୋଜି କରିକି ଆସନ୍ତି ଅ ଆଉ ଆପଣଙ୍କ ଆଡ଼େ କେମତି ରଜ ପାଳନ ହୁଏ?
ଆଉ ରଜ ଭଲସେ ପାଳନ ହୁଏ ମାନେ ସବୁ ବର୍ଷ ପରିକା ଯେ ଏ ବର୍ଷ ବି ଏ ବର୍ଷ ଟିକେ ଅଲଗା ହେଇଥିଲା ସବୁ ବର୍ଷ ବଡ଼ ଛୁଆ କରନ୍ତି ଏ ବର୍ଷ ଛୋଟ ଛୁଆ ସବୁ କରିଥିଲେ। ଥିଲେ ଜଙ୍ଗଲରୁ କାଠ ଫାଟ ଆଣିକି ପୁରା ଦୋଳି କରିଥିଲେ। ବାହାରୁ ବି ଏମିତି ଦୋଳି ରକେଇ ଥିଲେ କେତେଟା ଛୋଟ ଛୁଆଙ୍କ ପାଇଁ। ତାପରେ ବାଗୁଡ଼ି ଖେଳ ନାଚ ଗୀତ ସବୁ ରଖିଥିଲେ ମାନେ ଏମତି ସବୁ ପ୍ରୋଗ୍ରାମ ରଖିଥିଲେ ଗାଁ ର ଯଉ ପୁରସ୍କାର ବି ରଖିଥିଲେ ପୁରସ୍କାର ଦେବା ପାଇଁ ଗାଁ ର ସରପଞ୍ଚଙ୍କୁ ଡକେଇଥିଲେ।
ଆଉ ଖାଲି ଝିଅ ପିଲା ମାନଙ୍କ ପାଇଁ ପୋଟା ଯୋଉ ପ୍ରୋଗ୍ରାମ ହେଲା ନା ପୁଅ ପିଲା ମାନେ ବି
ପୁଅ ପିଲାଙ୍କ ପାଇଁ ପୁଅ ପିଲାଙ୍କ ପାଇଁ ଖାଲିକି ବାଗୁଡ଼ି ଖେଳଥିଲା।
ଆପଣ ଭାଗ ନେଇଥିଲେ ସେଥିରେ?
ନା ମୁଁ ସେଦିନ ଗାଁରେ ନଥିଲି।
କଣ ଅଲଗା ଆଡ଼େ ବୁଲିବାକୁ ଯାଇଥିଲେ ଭାରି?
ହଁ ଘଟଙ୍ଗା ତାରିଣୀ ଯାଇଥିଲି ଭାରି।
ସେଠି ଦର୍ଶନ କରିକି ଆସିଲେ?
ହଁ।
କିଏ କିଏ ଆପଣ ଯାଇଥିଲେ?
ସାଙ୍ଗମାନେ ଆମେ ସବୁ ଯାଇଥିଲୁ।
ଓହୋ। ସାଙ୍ଗମାନେ ସବୁ ଯାଇକି ସେଠି ଦର୍ଶନ କରିକି ଆସିଲେ।
ହଁ ଆପଣ କଣ ପଢୁଛନ୍ତି?
ମୁଁ ଏବେ ପ୍ଲସ୍ ଥ୍ରୀ ମୋର ହେଲା ପ୍ଲସ୍ ଥ୍ରୀ ଏବେ କରୁଛି ଆମ ଗାଁ କଲେଜରେ ଆଉ।
ଓହୋ ପ୍ଲସ ଥ୍ରୀ ଫାଷ୍ଟ ଇୟର? ଓ ହୋ।
ଆଉ ଆପଣଙ୍କର କୋଉ କ୍ଲାସ ହେଲା?
ମୋର ବି ସେଇ ପ୍ଲସ୍ ଥ୍ରୀ।
ଓହୋଃ। ଆପଣ କୋଉଠି ଯୋଉ ପଢୁଛନ୍ତି ଆପଣଙ୍କ ଗାଁରେ କଲେଜ ଅଛି?
ହଁ ଆମ ଗାଁରେ କଲେଜ ଅଛି ହେଲେ ମୁଁ ବାହାରେ ପଢୁଛି ଆଉ।
ଓଃ ହୋ। ଓଃ ବାହାରେ ତାହେଲେ ଟିକେ ଭଲସେ ପଢ଼ାପଢ଼ି କରୁଥିବେ ଆଉ।
ହଁ ସେମିତି ଆଉ। ଆଉ ପଢ଼ିବାକୁ ତ ଇଚ୍ଛା ନାହିଁ ଖାଲି ଘରେ ବାଧ୍ୟ କରିବାରୁ ପଢ଼ୁଛୁ।
ଓହୋ ପଢ଼ିଲେ କଣଟା ଖରାପ କି ପଢ଼ିବାକୁ ଇଚ୍ଛା ହଉନି ଆପଣଙ୍କୁ? ପଢିଲେ ବେଳେତ କାମ ଫାମ ସବୁ ମିଳିବ। ଆଉ ଆପଣଙ୍କ ଦେହ ଭଲ ଅଛି?
ଆପଣଙ୍କର?
ହଁ ମୋ ଦେହ ଭଲ ଅଛି। ଆଉ ସେମିତି ଟିକେ ଥଣ୍ଡା ଳିଆ ଲାଗୁଛି ତଣ୍ଟି ଦରଜ ରହୁଛି ଆଉ।
ଓହୋ।
ଆପଣଙ୍କ ଆଡେ କେମିତି ଟପର ହେଲା?
କଣ କହିଲେ?
ତ ଆପଣଙ୍କ ଆଡ଼େ ପାଗ
ପାଗ ଏବେ ଦି ଦିନ ହେଲା ତ ବର୍ଷା ପାଗ ରହୁଛି।
ଦିନେନା ହେଲା ହେଇଥିଲା ପୁଣି ଆଜି ତ ବର୍ଷା ହେଇଛି ଆଉ।
ଆଜି ତ ମାନେ ନାଗିଛି ସକାଳୁ ଲାଗିଛି। ଆଜି ବର୍ଷା ଲାଗିଛି ପୁରା ସକାଳୁ।
ହଁ ପ ଖରା କରିବା
କଣ କହିଲେ?
ଆପଣଙ୍କ ଆଡେ ଆଜି ଖରାପ ଦେଇନି।
ହୁଁ ଦେଇଥିଲା।
ଏବେ କଣ ବର୍ଷା ଆପଣଙ୍କ ଆଡେ ହଉଛି ନା ବର୍ଷା ଛାଡିଗଲାଣି?
ବର୍ଷା ଏବେ ଯୋଉ ସନ୍ଧ୍ୟା ବେଳୁ ଛାଡିଛି ଏବେ ଆଉ ଟିକେ ଯା ଆଉ ଟିକେ ବେଳୁ ଛାଡି ଚି
ଓ ହୋ ଆ ଆପଣଙ୍କ ସ୍କୁଲରେ ଯେତେବେଳେ ପଢୁଥିଲେ କେମିତି ଗଣେଶ ପୂଜା ପାଳନ ହୁଏ?
ସ୍କୁଲରେ ତ ମୁଁ କେବେ ମାନେ ଗଣେଶ ପୂଜା ପାଳନ କରିନି କେବେ କହିବି। ମୁ ତ ସବୁ ବର୍ଷ ଆମ ଘରେ ହୁଏ ଘରେ କରେ ଆମର ଯେଉଁ କମିଟିରେ କମିଟି କିି ଯାଏ
ଆପଣଙ୍କ ଘରେ ବି କୌଣସି ପୂଜା କରନ୍ତି?
ହଁ।
ଆପଣଙ୍କ ଘରେ ତାହଲେ କେମିତି କ ପୂଜା ହୁଏ ସେ ପୂଜା ଆସିକି କରଛି
ଘରେ ଦାଦା କରନ୍ତି ପୂଜା ମାନେ ଦାଦା ଏକଲା କରନ୍ତି।
ହୁଁ। ମୂର୍ତ୍ତି ତିଆରି ଆଣିକି ମାନେ କିଣି ଆଣିକି କରନ୍ତି?
ହଁ ମୂର୍ତ୍ତି ଗୋଟେ ଗୋଟେ ବର୍ଷ କିଣା ହୁଏ ଗୋଟେ ଗୋଟେ ବର୍ଷ ତିଆରି ହୁଏ। ଏମିତି ଆଉ ମାନେ ସବୁ ସଜାସଜି ପାଇଁ ପତାକା ଝାଲେରୀ ମାନେ ଯୋଉ ଟେଣ୍ଟ ଏଇଟା ସବୁ କିଣା ହୁଏ,
ଆପଣ ସବୁ ସାହାଯ୍ୟ କରନ୍ତି?
ହଁ।
ଆଉ ଆପଣଙ୍କର କେତେ ଭାଇ ଭଉଣୀ?
ଆମେ ଦି ଜଣ ଭାଇ ଭଉଣୀ ଆଉ ଦାଦାଙ୍କରେ ସିଏ ବି ଭାଇ ଭଉଣୀ ଦି ଜଣ।
ଆପଣ ସବୁ ବି ମାନେ ଆ କଣ ଆପଣଙ୍କ ଦାଦାଙ୍କର ପରିବାର ତ ଭିତରେ ରହୁଛନ୍ତି ନା ସେମାନେ ବଳକୁ ଆପଣ ମାନେ ଏକା ରହୁଛନ୍ତି
ମାନେ ଏନ୍ତି ଜଏଣ୍ଟ ଫାମିଲି ଯେ ମାନେ ଏ କିଛି ଆଟା ଅଲଗା ଆ ଆମର ଏକର ଆର ଘର ମାନେ ପୁରୁଣା ଘର ଟୁ ତାଙ୍କର ଉଠି ଆଛନ୍ତି ତୟାର କରୁ କୁଉ
ଉ ହୁ। ଆଉ ଆପଣଙ୍କ ଗାଁ ରେ ଆଉ କଣ ସବୁ ପାଳନ ହୁଏ ପର୍ବ?
ଆମ ଆଡରେ ରଥଯାତ୍ରା ହୁଏ, କାଶୀଶ୍ଵର ପୂଜା ହୁଏ, ଲକ୍ଷ୍ମୀ ପୂଜା ହୁଏ।
ଅହୋ।
ଆଉ ଗଣେଶ ପୂଜା ଆମ ବ୍ଲକରେ ତ ଏ ଏ ମାନେ ଟପର ରେ ଏଇନା ଚାଲିଚି।
ଓ।
ସେମିତି ସବୁ ଚାଲିଛି। ଆଉ ଆପଣଙ୍କ ଆଡ଼େ କଣ କେମତି ପାଳନ ହୁଏ?
ହଁ ଆମ ଆଡ଼େ ଏବେ ରଥ ଯାତ୍ରା ରଥ ଯାତ୍ରା ଭଲ ସେ ପାଳନ । ରଜ। ଆମ ଗାଁ ରେ ଏପଟେ ରଜ ରେ ଧୁମ୍ ଧାମ ହଉଛି ଆଉ ମକର ସଂକ୍ରାନ୍ତି ବି ଆମ ଗାଁରେ ସବୁ ହୁଏ। ଆଉ ଏମିତି ସବୁ ପର୍ବ ପାଳନ କରାଯାଏ ଆଉ। ରଥଯାତ୍ରା ବି ଆସୁଛି ରଥଯାତ୍ରା ବି ହବ ଏମିତି ସବୁ ଆଉ।
ହଉ ମୋର ଟିକେ କାମ ଅଛି ମୁଁ ରହୁଛି।
ଓ ହୋ ତାହେଲେ।